ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁଁ ହୁଁ କହୁନାହାନ୍ତି? ହୁଁଁ ହୁଁ ଶୁବା ଯାଉଚି ହଁ ଶୁୁଭୁ ଚି।
ଆଉ କଣ? କଣ ଟପିକ ଅଛି କିଛି ତମର ମାଇଣ୍ଡରେ।
ଆରେ। ନା ନା କଣ କରୁଛ?
କିଛି ନାହିଁ ଆମ ଗୋଡାଉନ ଅଛି ଗୋଡାଉନରେ ଅଛି ଏବେ ଆଉ।
ହୁଁ ହୁଁ ଆଉ କଣ ଖାଇଥିଲ? ହୁଁ ମତ
ପିଠା ଏଇଭଳିଆ କଣ ହେଇଥିଲା ଚକୁଳି ପିଠା ଆଉ କଣ ତରକାରୀ ହେଇଥିଲା। ଆଉ ତମର।
ଉ ଉପମା ଆଉ ଡାଲମା। ଆଉ କଣ ମାନେ ପଢାପଢି ଚାଲିଛି ନା।
ହଁ ମୋର ଏବେ ଏମ ବି ଏ ସଇଲା ଆଉ ତମର। ହୁଁ
ଏମ୍। ବି ଡି ପାଇଁ ମୁଁ ପ୍ରିପେୟାର ହଉଚି।
ସରି କଣ?
ବିଇଡ଼ି ବିଇଡ଼ି।
ଆଉ ପଢାପଢି କେମିତି ଚାଲିଛି।
ହୁଁ। ହୁଁ ପଢାପଢିର ପୁରା ଧଜିଆ ଉଡିଯାଇ
କଣ ପାଇଁ। ଲାଇନରେ ଚାଲିନି।
ଚଳିନି ଆଉ ଗୋଟେ ମଝି ଟିକେ ଟିକେ ପଢି। ବନ୍ଦ କିଛି ନାହିଁ ମାନେ ଏମତି ମୁଁ ବିଇଡି ଆଡମିସନ କରିଥିଲି। କହିଲେ।
ହଁ। ମାନେ ବନ୍ଦ ହେଇଗଲା କଣ ପାଇଁ ବିଡି ଆଡମିସନ କରିଥିଲେ ତାର କଣ ହେଲା।
ନା ମାନେ ବନ୍ଦ ହେଇନି ବନ୍ଦ ହେଇନି ମାନେ। ମୁଁ ଆଡମିସନ କରିଥିଲି ଗୋଟେ ଜାଗାରେ ସେଠି ଟିକେ ପ୍ରୋବ୍ଲେମ ହେଲା ତ। ସେଥିପାଇଁ କରିନି ଆଉ କିଛି ଆଉ ଘରେ ପ୍ରିପେୟାର ହଉଛି।
ହଉ ଚାଲୁ ଆଉ କଣ ତ କଣ ହବାର କଣ ଅଛି।
ହବାରେ ତ ଇଚ୍ଛା ଅଛି ମୋର।
ହ
ଶିକ୍ଷକ ହବାର ଇଛା ବାକି କଁ ହଉଛି ଦେଖାଯାଉ।
ଆଉ ଘରେ ଘରେ କଣ ହେଇଛି ସେୟା।
ଉଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ତମର ସେଠି ବର୍ଷା ହଉଛି ନା ନାଇଁ।
ହୁଁ ବର୍ଷା ତ ହଉଛିି ବହୁତ ଜୋରେ। ଅବି ମାନେ ଏବେ ଟିକେ ଛାଡିଛି। ତମ ଆଡେ କେମିତି କଣ ବର୍ଷା।
ବର୍ଷା ପୁରା ଲାଗିକି ରହିଛି।
ହୁଁ କେ ଡିଷ୍ଟ୍ରିକ୍ଟ ତମ ଘର।
ଆମ ଘର। ହଉଛି ଡିଷ୍ଟ୍ରିକ୍ଟ ହଉଚି ଯାଜପୁର ବଟ୍ ମୁଁ ଏବେ ଅଛି କଟକରେ।
ଓହୋ। ରୁ ମୋର ବହୁତ ଗୁଡେ ସାଙ୍ଗ।
କଁ କହିଲେ।
ଯାଜପୁରରୁ ଥିଲେ। ପାଣି କୋଇଲି ଆଉ ଯାଜପୁର ରୋଡ ଆଉ। ଯଜପୁର ଟାଉନ।
ତମ ଘର ଟା କୋଉଠି ହଁ ଏବେ। ହେଇଗଲା କଁ କହିଲ। ଅ ହଁ ହଁ ହଁ ହଁ। ତମର କଣ ଏଇ ଇୟର ପାସ ଆଉଟ।
କଣ ମାନେ ନା ନା ମୋର ବି ଏ ସି କମ୍ପ୍ଲିଟ ଅଛି। ଅ ଟୁ ଇୟର ହବ।
କୋଉଠି କରିୁଥିଲ ବିଏସି।
ବି ଏସ୍ ସି ମୁଁ କରିଥିଲି ତିର୍ତୋଲ।
। ଦି ବର୍ଷ ହେଲାଣି କଣ ଏ ଏଇ ବିଡି ପାଇଁ ପ୍ରିପାରେ ହଉଚ। ।
ନା ନା ମୁଁ ଅଲରେଡି ଗୋଟେ ବର୍ଷ ମାନେ ଏକ୍ଜାମ ଦେଇଥିଲି ପିଜି ପାଇଁକି ଆଉ ବି ପାଇଁକି। ପିଜି ବି ହେଇଥିଲା ହେଲେ ଆଉ କଲିନି ଇଚ୍ଛା ହେଲାନି। ତାପରେ ସେ
ମାନେ ୱାନ୍ ବର୍ଷ ଗୋଟେ ଇୟର୍ ପ୍ରିପେୟାର ହେଇକି ତାପରେ ଇଚ୍ଛା ହେଲାନି। ଇଏ କେମିତିଆ ଇ
ଆରେ ଗୋଟେ ଇୟର ପ୍ରିପେୟାର ନୁହଁ। ପିଜି ପାଇଁ କି ମୋର କରିବାରେ ଇଚ୍ଛା ନଥି ଥିଲା ମୋର ବିଇଡି କରିବାର ଇଛା ଥିଲା। ତ ପିଜି ଆସିଲା ନା ପିଜି କରିବାରେ ମୋର ଇଚ୍ଛା ହେଲାନି କରିବା ପାଇଁ। ତାପରେ ସେକେଣ୍ଡ ଥର ଯଉ ବି ଇ ଡି ଏଜ୍ଜାମ୍ ଦେଲି ସେଥର ତ ମାନେ କଟଫାଇ ହେଲା ବହୁତ ଲଫଡ଼ା ହେଲା ମୁଁ ଏତେ ଟାଇମ୍ ଆଉ ୱେଟ୍ କରିନଥିଲି ପ୍ରାଇଭେଟ୍ ଟ୍ ରେ କରିଥିଲି। ସେଠି ସେ ତାପରେ ପ୍ରୋବ୍ଲେ ହେଲା ମାନେ ସେ ସାର୍ ଟି ମାନେ ଏପଟ ସେପଟ କରିଦେଲେ କଥା ତ ସେଥିପାଇଁ ମୁଁ ଆଉ ତାଙ୍କ ପାଖରେ ବି କଲିନି। ସେ ତ ଯାହା ପଇସା ଗଲା ଗଲା ସେଥିପାଇଁ ମୁଁ ପୁଣି ଏବେ ପ୍ରିପିୟାର ହଉଛି ଆଉ। କଣ କହିଲ?
ସେଟା କୋଉଠି ଥିଲା କଲେଜ?
କଲେଜ ମାନେ ଆନ୍ଧ୍ର ବି ଇ ଡି।
ଓ ଆନ୍ଧ୍ର ବି ଇ ଡି। ଓ ହୋ। ଭଲ ଆଉ।
ଆଉ ତମର କଣ ଇଚ୍ଛା ହବା ପାଇଁ?
ପଇସା ବହୁତ ଦରକାର ଭାବୁଛି ବିଜନେସ ମ୍ୟାନ। ଦେଖା ଯାଉ କଣ ହଉଚି। । ଆକଚୁଆଲି ମୁଁ ଏମ ବି ଏ ସରିଚି। ଆମର ଏଠି ବିଜନେସ୍ ଅଛି କଟକରେ।
ଉଁ ହୁଁ।
ବାପା କହୁଛନ୍ତି ଏଇଠି ରହ। ମୁଁ ଭାବୁଚି ଯଦି ଭଲ କମ୍ପାନୀ ମିଳିଲା ତ ଜଏନ୍ କରିବାକୁ ଦେଖିବା କଣ ହଉଚି।
କ୍ୟାମ୍ପସ ଆସିଥିଲା ନା ଆସିନଥିଲା?
କ୍ଯାମ୍ପସ ଆମର ମାର୍କେଟ ବହୁତ ଥିଲା ବଟ୍ ମୋର ଥିଲା ଫାଇନାନ୍ସ୍ ଥିଲା ତ ଭଲ ହେଲାନି। ଆଇଲାନି କ୍ଯାମ୍ପସ୍ ।
ଉଁ ହୁଁ। କୋଉଠି କରିଥିଲ ଏମ ବି ଏ?
ଭୁବନେଶ୍ଵର ସୃଷ୍ଟି ଏକାଡେମୀ ଅଫ୍ ।
ଉଁ ହୁଁ। ଆଉ କଣ?
ଆଉ ଆଉ ତମର କିଛି ଡ୍ରିମ୍ ଡେଷ୍ଟଟିନସନ ଅଛି ଯିବା କୁ?
କଣ କହିଲ?
ଡ୍ରିମ ଡେଷ୍ଟିନେସନ କିଛି ଅଛି ଜାଗା। ଯଉଟା କି ଯିବାର ଅଛି ଲାଗୁଛି ଯେ ତମକୁ ମାନେ କିଛି ଚାନ୍ସ ମିଳିଲେ ଯିବ। ।
ନା ସେମିତି କିଛି ବି ନାହିଁ।
କିଛି ନହିଁ ନା କିଛି ଭାବିନା ସେମିତି।
ନା ହେମିତି କିଛି ଭାବିନି। ହଁ ବୁଲିବାକୁ ତ ସେମିତି ଭଲ ଲାଗେ। କିନ୍ତୁ ଆଗରୁ ଏମିତି କାର ଫାର ରେ ଗଲେ ବା ନ୍ତି ହୁଏ ବୋଲି ବୁଲିବା
ଛେହେ ଭାବି ଦେଇଛି ମାନେ ବୁଲିବା ଭା ବୁଲିବା କଥା ଭାବିଲା ବେଳକୁ କାର୍ ଫାର୍ କଥା ମନେ ପଡିଯାଉଚି ସେ ଗାଡି କଥା।
ହଁ ମନେ ପଡିଯାଉଚି। ଏବେ କିନ୍ତୁ ଆଉ ବାନ୍ତି ନାହିଁ କିନ୍ତୁ ସେମିତି କିଛି ଭାବିନି ଆଉ ତ ଏ ଘର ଲୋକ ମତେ କୁଆଡେ ଛାଡିବେନି।
ଘର ଲୋକ ତ ଛାଡ଼ିବେନି। ମୋ ହିସାବରେ ଯଦି ଘର ଲୋକ ଛାଡ଼ୁନାହାନ୍ତି ଥରେ ଯାଇକି ତମେ ଦେଖେଇ ଦିଅ ଯେ ମୁଁ ଯାଇପାରମି ଯାଇକି ଆସିପାରମି ତାପରେ ଘର ଲୋକ କହୀବେ ହ ଠିକ୍ ଅଛି। ଏବେ ତୁ ଯାଇ ପାରିବୁ ସବୁଆଡ଼େ।
ହଁ ଆରେ ସେ ମାନେ ଏଵେ ଏତେବି ମାନେ ଷ୍ଟ୍ରିକ ନୁହଁ ମାନେ ଛାଡନ୍ତି କିନ୍ତୁ ମୁଁ ମତେ ଟିକେ ଅନକମ୍ଫଟେବୁଲ ଲାଗେ ସେ ସେମାନେ ସେଥିପାଇଁ ଇଏ କରନ୍ତି ଛାଡନ୍ତିନି ଆଉ।
ହଁ। ଅନକମ୍ଫର୍ଟେବୁଲ କଣ ଥରେ ଯାଇକି ଆସିଲେ ତାପରେ ଆଉ କିଛି ଅନକମ୍ଫ୍ର୍ଟେବୁଲ ନାହିଁ। ମାନେ ସବ ଫାଷ୍ଟ ଫାଷ୍ଟ ଟିକେ ଡର ରହିଯାଏ ନା ଏଠିକି ଗଲେ କିଏ ଆଉ ଫାଷ୍ଟ ଯଦି ବ ମାନେ କୁଆଡ଼େ ଯାଇନଥିବ ଭୁବନେଶ୍ଵର ଫୁବନେଶ୍ୱର ଯା କୁ ବି ଟିକେ ଲାଗିବ ଭୟ ଲାଗିବ।
ହଁ ନା ମୋର ଯୋଉ ଏକ୍ଜାମ ଥିଲା ମୁଁ ଏକା ଯାଇକି ହିଁ ଆସିଲି ଏକା।
ହଁ କିଛି ନାହିଁ ଥରେ ଦିଥର ଗଲେ ହେ ବାହାର ଫାର ଯଦି କଣ୍ଟ ବାହାର ଫାରେ ଯଦି କଣ୍ଟ୍ରି ବୁଲିକି ପଳେଇ ଆସିବ ତାପରେ ଆମ ଦେଶ ତମକୁ ଲାଗିବ କିଛି ନାହିଁ। ଏଇ ଆମ ଘର ପାଖରେ ସେଇଭଳିଆ ଲାଗିବ।
ନା କଣ୍ଟ୍ରି ତ ଏମିତି କିଛି ବୁଲିବା ଭଳିଆ ମତେ କାଇଁ ଲାଗୁନି ଏମାନେ ମତ ସେତବାଟ ଛାଡିବେ କିନ୍ତୁ
ଲାଗୁନି ଲାଇଫରେ କିଛି ବି ହେଇପାରେ। ସେମିତି ତମେ କହିପାରିବନ ଯେ ଏଇ ଜିନିଷଟା ହବ ଏଇ ଜିନିସଟା ହେଇପାରିବନି ଯୋଉଟା ବି ମନା କରିଥିବ ସେଇ ଜିନ
ହଁ ସେଇଟା ତ ହେଇଥାନ୍ତା ଯଦି ମୁଁ ପ୍ର ଫେସନ ସେଇ ଟାଇପର ଥାନ୍ତା ତାହେଲେ ମୁଁ ସେ ବିଷୟରେ କି ଚି
କେ ଜଣେ ପ୍ରୋଫେସନ ଚେଞ୍ଜ କରି ଦେଇପାର
ନାଇଁ ନାଇଁ ପ୍ରଫେସର ଆଉ ଚେଞ୍ଜ କରିହବନି ମତେ ଗୋଟେ ଇଚ୍ଛା ଆଉ ଯାହା କରିବା ପାଇଁ କି ତ ସେଥିପାଇଁ
ତମେ ତ ଗଭ୍ ମେ ଯୋଉ ପ୍ରଫେସନରେ ଅଛ ଯଦି ଗଭର୍ଣ୍ଣମେଣ୍ଟ ଜବ୍ ପାଇଲ ତ ତମେ ଛୁ ଠିବି ନେଇକି ଯାଇପାରିବ।
ହଁ ସେମିତି ସେଇଟା ତ ମୁଁ ଜବ କଲା ପରେ ମୋ ଉପରେ ଡିପେଣ୍ଡ କରୁଛି ମୁଁ କୁଆଡେ ଯାଇପାରିବି। ସେତେବେଳେ ଆଉ ଥୋଡି ନା ଘର ଲୋକଙ୍କୁ ପଚାରିବାକୁ ପଡିବ। ଏବେ ତ ତମେ ବହୁତ ପଚାରକୁ ପଡିବ।
ଏବେ ଘର ଲୋକଙ୍କର ଗୋଟେ ରେସପନସିବିଲିଟି ରହୁଛି। କି ଆଉ ଗୋଟେ କଥା ଘର ଲୋକଙ୍କ ମାନେ କହନି ଏତେ ତମେ ଜାଣିନାହାନ୍ତି ଯେ କୋଉ ଦୁନିଆ ଟା କୋଉ ଭଳିଆ ଆଉ ଗୋଟେ କଥା ସେ ସି ସବୁ ଯେଉଁ ଇଏ ସବୁ ମାନେ ଭୁଲ ଜିନିଷ ଗୁଡ଼ା ତାଙ୍କ ମାଇଣ୍ଡରେ ଅଧିକ ବସ୍ ଠିକ ଜିନିଷଟାରୁ ଆଉ ଗୋଟେ କଥା ସେଇଭଳିଆ ଜିନିଷ ବି ହଉଛି
ହୁଁ ହୁଁ।
ହ୍ୟାଲୋ। ନାଇଁ ତମ ଆବାଜକୁ ଠିକ୍ ଠାକ୍ ପଳାଇଲା ଶୁଭୁନି
ଉୁଁ ନାମ ମୁ କିଛି କହିନୀ କୁହ?
ହି ହିଁ ତ ଶୁଣୁଥିଲ ନା ଶୁଣୁ ବି ନଥିଲ?
ହଁ ବା ଶୁଣିବିନି ଆଉ କି କଥା ଫୋନ ଥୋଡି ନା ଥୋଇଦେବି।
ହୁଁ। ଜମା ଆବାଜ ଆଇିଲାନି କଥା ଶୁଭିଲାନି ତ ମୁଁ ଗୋଟେ ପଳେଇଲା ବୋଧେ ନେଟୱାର୍କ ଏଇଭଳିଆ ହେଲେ ପଳାଏ ହମ୍ମ
ହଁ ନେଟୱାର୍କ ତ ଅପଡାଉନ୍ ହଉଛି ହେଲେ ବର୍ଷା ପାଇଁ ଏମିତି କିନ୍ତୁ ଏତେ ବି ନେଟୱାର୍କ ମାନେ ଅପଡାଉନ ହଉନି। ଶୁଣା ଯାଉଛି ମୁଁ ତ ଶୁଣିୁଥିଲି। ହୁଁ ହୁଁ ହଉ ଠିକ ଅଛି। ହଉ ମୁଁ ରଖୁଛି ଆଁ
ଠିକ୍ ଅଛି।